ହ୍ୟାଲୋ ଏଇଠି ଶୋଇଥିଲି ଆଉ।
କି,
ନା ମୋ ଦେହ ଭଲ ଅଛି ତମେ କ ପଳେଇଲ କି କାଲି ଆଉ ମେସେଜ କଲି ରିପ୍ଲାଏ ଦେଲନି।
ଅ ନା। ନା ମୋ ମୁଣ୍ଡ କଣ ହଉଛି ତ ଆଉ ଫୋନ କରିପାରିଲିନି ଆଉ।
ନା ଶୋଇପଡିଲ ବୋଧେ ଆଉ।
ହଁ କାଲି ଯୋଉ ବ ଯଉ ବର୍ଷା ହେଲା ତାପରେ ମୁଣ୍ଡ ସଫାସଫି କରିଦେଇଥିଲି ରଜ ପାଇଁ ମୁଣ୍ଡ କଣ ହେଲା ପଡିଚି।
ହଁ ମୁଁ କହିଲି କଣ କହିଥିଲି ରାତିରେ କଲ କରିବ ବୋଲି କାହିଁ କଲେନି କି।
ଆଉ କଣ କରୁଛ ଖାଇ ସାରିଲନି।
ଖାଇ କି ଶୋଇଥିଲି ସାଙ୍ଗେ ସାଙ୍ଗେ ଆଉ।
ଆଉ ଦେହ ଭଲ ଅଛି ନା ନାହିଁ।
ହୁଁ ଦେହ ଭଲ ଅଛି।
ଆଉ କଣ ଏବେଠୁ ଶୋଇଲଣି ହେଲାଣି ବୁଲାବୁଲି କିଛି ନାହିଁ।
ଖରା ହଉଛି କୁଆଡେ ବୁଲିବ ଆଉ ଦିଟା ହେଇ
ୟାର ଇୟାରେ ଛାଇପାଗ ଦେଇଛି।
ନାଇଁ ଇଆଡେ ଜୋରେ ଖରା ହଉଛି। ଏବେ ଖରା କରୁଛିୁ ପୁଣି ବର୍ଷା ପକ ଯିବା କୁହ।
ହୁଁ ହୁଁ। ଆଉ କଣ ଖାଇଛ ଆଜି।
ଉ ଭାତ ଡାଲି ତରକାରୀ ପାମ୍ପୋଡ଼।
ହୁଁ। ହୁଁ ଆଉ ସନ୍ଧ୍ୟା ଟେ ଭଲ ଅଛି।
ହୁଁ।
ହେଲେ ସମସ୍ତ ଦେହ ଭଲ ଅଛି।
କାମ ସମସ୍ତଙ୍କ ଭଲ ଅଛି।
ଆଉ ତମେ ଖାଇଛ କଣ।
ମୁ ହଲିସ୍କ ପି ଥିଲି।
ହଲିସ୍କ। ଭାତ।
ନା ତା ଟିକେ ଖାଇବି ଦିଦି କରୁଛନ୍ତି ଛତୁ ଆଉ କରୁଛନ୍ତି ତା ଖାଇବେ ଭାତ।
ହଁ।
ଆଉ କଣ କରୁଛ। କନ।
ଟିଫିନ କରନା।
ଶୁଭୁନି।
କହିଲି ଟିଫିନ କରନ।
ନା।
ହଁ।
ସିଆରେ କେମିତି ରାତିରେ ବସା ପକେଇ ଛିନା। ହଁ।
କାଲି କାଲି ହଁ ରାତିରେ ସାତଟା ଆସିକି ପକେଇଲା ଜୋରରେ ବର୍ଷା ରାତିରେ ଆଠଟା ପରେ ଜୋରେ। ବର୍ଷା ପକେଇଲା ଘଣ୍ଟେ ଦେଢଘଣ୍ଟା ଖଣ୍ଡେ ବର୍ଷା ପକେଇଥିବ ସେ ଲାଇନ କଟିଲା ନି ନାଁ ଲାଇନି କଟିନି କାଲି।
କାଲି ଚାର୍ଜ ବସେଇଲ।
ହୁଁ।
ପବନ ହେଲାନି ନା ପବନ ହେଇଥିଲେ ଲାଇନ କଟି ଯାଇଥାନ୍ତା ଖାଲି ବର୍ଷା ହେଲା ନା।
ତାର ବର୍ଷା ପକେଇଲେ ବି କଟେଇ ଦଉଛନ୍ତି ଘଣ୍ଟେ ଦି ଘଣ୍ଟା।
ନାଇଁ କଟିନି କାଲି ନହେଲେ ସବୁବେଳେ କଟିଯାଏ କାଲି କେମିତି କଟିନି।
ଆଉ ଏକ୍ଜାମ କୋଉନ ଅଛି ଆଉ।
କଣ କହିଲ?
କୋଉ ଦିନ ଅଛି।
ଅଛି ଚବିଶ ରେ ଯାଇକି ଆଉ ତିରିଶରେ ଲାଷ୍ଟ।
ଚବିଶରେ ଅଛି ତ ଗାଁକୁ ଯାଇକି ବୁଲିକି ପଳେଇ ଆସିଥାନ୍ତା।
ହଁ ବହୁତ ଡିଷ୍ଟାନ୍ସ ଭଳିଆ ମାନେ ବହୁତ ଦେରିରେ ହଉଛି ମାନେ କଣ କହିଲ। ଛାଡ ଛାଡି କା ବହୁତ ହୋଉଛି । ଆଉ ଗୋଟେ ଆଠରେ ନଅ ରେ ହେଇଥିଲେ ଭଲ ହେଇଥିଲା । କଣ କହିଲ
ପର ରହୁଯି।
ମୋର ଛଅଟା ପାଞ୍ଚଟା ଏମତି ।
ଛଅଟା ବେପାର ମାନେ ମାସେ ଦେଢ ମାସ ଲାଗିଯାଉଛି ।
ଦି ମାସ ଲାଗୁଛି ଏବେ କେନ୍ତୁ ଜୁନ ଯାଏ ହେ ଚିଂ ତମର ଜୁଲାଇ ଯାଏଁ ବି ହୁଏ ।
ବେଶୀ ଡିଷ୍ଟାନ୍ସ ହେଲେ ତୁମ ଗାଁ ଟା କହୁଛ କଟକ କେତେ କିଲୋମିଟର ହବ ଏଇଠୁ । କଟକ ତ ହେଇ ତିରିଶ ଚାଳିଶ କିଲୋମିଟର ହବ ଭୁବନେଶ୍ୱର
ଆମର କଟକ ବଡମ୍ବା ।
କଟକ ବଡମ୍ବା ନା ଅଟଗଡ ।
ଭଲ।
କଟକ ଆଠଗଡ ନା ବଡମ୍ବା
ବଡ଼ମ୍ବା।
ପ୍ରପର ବଡ଼ମ୍ବା
ହୁଁ ।
ହାଁ ମୁଁ ତ ସେପଟ ଏରିଆ ସବୁ ଜାଣିଚି । ମୁଁ କେତେ ଥର ବୁଲିଗଲିଣି ହୁଁ ବହୁତ ଥର । ଗୋଟେ ଫ୍ରେଣ୍ଡ ଜଣ ଅଛି ସେପଟେ ମୋର ହଁ ମୋର ସ୍କୁଲ ଫ୍ରେଣ୍ଡ ଜଣେ ଅଛ ସେ ସେଠି ଆମର ଏଠି ପଢୁଥିଲା ସେଠି ତାଙ୍କ ଗାଁ ଇଆଡେ ଏଠି କିନ୍ତୁ ପଢୁଥିଲା ଆସି ତମର ପ୍ରପର ବ ହଁ ମାନେ ବଡ଼ମ୍ବା ପାଖା ପାଖି କଉ ଗାଁ।
ଆମର ବଡମ୍ବା କଟକ।
ବଡମ୍ କଟକ ତ ତମ ଡ଼ିସ ଛି ମୁଁ କଣ ଜାଣିନି। ବଡମ୍ବା ମୁଁ କହିଲି ପ୍ରପର ବଡମ୍ବା ଟାଉନ ଉପରେ।
କଣ?
କହିଲି ବଡମ୍ବା ଟାଉନ ଉପରେ।
ହଁ ଟାଉନ ମାନ ଗାଁ ଟା ଆଉ।
ହଁ ମୁ ଗାଁଯେ ମୁଁ କହିଲି ପ୍ରପର ବଡମ୍ବା ନା ଏଇ ଭିତରେ ତ କେତେ ଗାଁ ରହୁଛି ନା। ତମର ଏଇଠି ସିଂହ ନାଦ ଟା କେତେ ବାଟ? ହୁଁ
ଗଲେ ତମେ ତ ଦେଖ ଦେଖି ନା ନା କୋଉ ସାଙ୍ଗ ସାଥି ଅଛନ୍ତି ତମେ ହିଆଡେ ଯାଇଛ।
ସିଆଡେ ଗଲେ ବି ସବୁ ସେପଟ ଏରିଆ ମୁଁ ଆଉ କିଛି ବାକି ରଖିନି ।ସେପଟ ଗାଁ ଟୋଟାଲି ବୁଲି ନରସିଂହପୁର, ବଡମ୍ବା, ଏପଟେ ଏଇ ଯୋଉ ବେଲିଆପାଳ ତାପରେ ଗୋପାଳପୁର ସେପଟେ ସବୁ ଏରିଆ ଆଉ ବାକି ନାହିଁ କିଛି ରହିକି ଆସିଛି ଦି ତିନି ଥର ନା।
ହୁଁ ଆଉ କୋଉ ସାଙ୍ଗ ସାଥି କୁଆଡେ ଅଛନ୍ତି?
ଚାରିଆଡେ ଆମର ସାଙ୍ଗରେ ଦିନ ଆଡରେ ଅଛନ୍ତି। ଏ ଭୁବନେଶ୍ୱରରେ ସାଙ୍ଗ କେତେଟା ରହି
ଭୁବନେଶ୍ଵର ବି ଅଛନ୍ତି।କଉ କଉଠି?
ଭୁବନେଶ୍ଵରରେ ବାଣିରେ କୋଚିଂ କରୁଛନ୍ତି ମୋର ଦିଟା ସାଙ୍ଗ। କମ୍ପିଟିଏଟିପି ନୋଉଛନ୍ତି। ବାଣୀ ବାଣୀ ହଁ।
ତମେ ପଢିଲନି?
କଣ ପଢିବାରେ କିଛି ନାହିଁ ଯେ ଫ୍ୟାମିଲି ଇନକ କମ୍ କରିବା ପାଇଁ କେହି ନାହାନ୍ତି। ପୁଣି ଇନକମ୍ କରିବ ନା ନାହିଁ। ତରେ ହେତେ ବି ଟ୍ୟାଲେଣ୍ଟ ନାହିଁ ଆମର। ଦମ ଭଳିଆ ଟ୍ୟାଲେଣ୍ଟ ଥିଲେ ପଢିଥାନ୍ତୁ ଆଉ।
ତମେ ତ ଯବ କଲନି ଏବେ ବି ପଢିଲେ ହବ। ଦିଶ
ହବ ଯାହ ପଢି ଡିଷ୍ଟାନ୍ସ ଟାଇମ୍ କାଇଁ ପଢିଲେ ହବ ନା ଆଉ। ଖାଲି ଏଗଜାମ୍ ଦେଲେ କଣ ହବ କହୁନ। ମୁଁ ଏଗଜାମ୍ ଦଉନି କି ଏବେ ଦଉଛି। ସିଟି, ବିଡି, ଆର ଆଇ ଏଗଜାମ୍ ହେଇକା ଦଉଛି। କୋଉଠି ହୋଉଛି କହୁନା ନ ପଢିଲେ କୁଆଡେ ହବ।
ତାହେଲେ ବି ଆଉ ଟିକେ ଟାଏ ମାନେ ଚେଷ୍ଟା କର ଦେଖିବ ହବ।
ହୁଁ ଏଇଠି ମୁଁ ତ ଡିଉଟି ଯାଉଛି। ଆ ଆସିଲେ ହେଲେ ହେଇକି ଟିକେ ସନ୍ଧ୍ୟା ଦେଇକି ଟିକେ ମୋବାଇଲ ଦେଖିକି ଶୋଇ ପଡିବା କଥା। ଆଉ ପଢିବୁ କେତେବେଳେ ଆଉ ପଢିବାକୁ ଏମିତି ଆଉ ଭଲ ଲାଗୁନି ।ପଇସା ଗୋଟେ ଜାଗାରେ ଇନକମ୍ କଲୁଣି ମାନେ ଆଉ ପଢାପଢି କରିବାକୁ ଏମତି ଇଚ୍ଛା ନାହିଁ।
ଆଉ କୁଆରେ ବୁଲାବୁଲି କରିନ?
ଆମ ଖରା ହଉଛି ତୁ କୁଆଡେ ଯାଇନି। ଉପରଳି ହବ ହେଲେ କୁଆଡେ ବୁଲାବୁଲି କରିିଯିବୁ। ଖରା ଟା ଟିକେ କମୁ।
ଆଜି କଣ ପିଠା ବନା ହେଇନି କି?
ଆଜ କାଲି ତ ହେଇଥିଲା ଆଉ ଭାତ ର ସେଇ ଯୋଉ ଉପରଇଳିକି ପିଠା ପିଠି କରିବେ। ଆ ମାମୁଁ ଘରକୁ ଆ ସେ ଟିକେ
ମାମୁଁ ଘରକୁ ଆସିଛ ତମର ଛୁଟି କେତେ ଦିନ।
ଆମର ଛୁଆ ରଜ ପରେ ଖୋଲିଯିବ।
ରଜ ପରେ କଣ କାଲି ପଦଁ ତମର କଣ ତିନି ଚାରି ଦିନ ବଧେଛୁ।
ହଁ ସେଇ ଚାରି ଦିନ ଗଲେ ତ ରବିବାରେ ଗୋଟେ ସଣ୍ଡେ ପଡିଗଲା।
ହଁ।
ଆ ତାପରେ ସଟର ଡେ ତ ଥିଲା ଆଉ ଦି ଦିନ ଆଉ କଣ। ଆଉ ରୋଷେଇ ବାସ କଣ ହେଇଛି ଆଜି।
ଆଜି ଭାତ ହେଇଛି ଛତୁ ହେଇଛି ଆଉ।
ତମେ ଖାଲି ହଲିକ୍ସ ପିଇକି ଏତେ ସମୟ ରହିଯାଉଛ।
ନାଇ ଗାଧେଇକି ଆସିଲେ ଦିଦି କହିଲେ ପେଟ ଗରମ ହେଇଛି ପି ଦେ।
ହ।
ଆଉ ରୋଷେଇ ଦିଦି କରୁଛନ୍ତି। ମୁଁ କହିଲେ ହୋଉ ଟିକେ ଲଗା ଲଗି କରଛି ବାହାରିକି ଟିକେ।
ହୁଁ।
ଆଜି ରଜ ତ ହେଲାଇ ମାନେ ଟିକେ ଲଗା ଲଗି କରି ବୁଲାବୁଲି ଟିକେ କରିବି
ଏ ଦିହିପରେ ବୁଲିଯିବ ନ କଣ
ନାଇଁ ମ ବାହାରକୁ ନୁହଁ ଏଇ ଯୋଉ ଛାତକୁ ଯିବି ଆଉ
ଓ ଛାତକୁ ଯିବ ଛାତରେ କଣ ଦେଖିବ ଛାତରେ ଯିଏ ଦେଖିବ
ଛାତରେ ଟିକେ ଫଟା ଉଠା ଉଠି କରିବି ଇଆଡେ ଛାଇ ପାଗ ଦେଇଛି।
ଗାଁ ରେ ରହିଲେ ଅଲଗା ମଜା ନା ଓଡ୍ ଶାଢି ଫାଡ଼ି ପିନ୍ଧି ଫୋ ଉଠେଇଥାନ୍ତ ଗାଁ ରେ ରହିଥିଲେ ଆଉ ଭୁବନେଶ୍ୱରର ଏଠି ଅଛ କେତେ ଜଣ ଆସିୁଥିଲେ କଣ ଅଛ।
ଏଇଠି ଚାରି ଜଣ ଅଛନ୍ତି। ସମସ୍ତେ ଘରକୁ ଯାଇଛନ୍ତି ରି
କୋଉଠି ଅଛ।
ମୋ ଦିଦି ଆଉ ଜଣେ ଅଛନ୍ତି ଦିଦି ହେବେ।
ହଁ।
ମୋର ଯଦି। ତେରରେ ଏକ୍ଜାମ ହେଲା ଯଦି ଏଗାର କରିଥାନ୍ତା ମୁଁ ପଳେଇଆନ୍ତି ଘରୁକୁ ଚବିଶର ଅଛି ନା
ତ ଜଣେ ଭୁବନେଶ୍ୱରଠୁ କଟକ ଚାଳିଶୀ।ସିଏ ହେଇଠୁ କଟକ ଶହେ ଶହେ ଚାଳିଶ ଦେଢ଼ଶ କିଲୋମିଟର ହବ ନା କି? ହାଲୋ।
ହଁ।
ଦେଢଶ କିଲୋମିଟର ପାଖାପାଖି ହବ ନା?
ହଁଅ।
ଉୁ
ଆଉ ହିଆଡେ କଣ ତମ ଜଙ୍ଗଲରେ ପିଜୁଲି ହଉଥିବ।
ଜଙ୍ଗଲରେ ତମ ଗାଁ ପଟେ ବିଜୁଳି ହଉଚି କି? ଉହୁଁ ଜଙ୍ଗଲରେ ଜଙ୍ଗଲରେ ବିଜୁଳି ହୁଏ। କି କି କହିଲା ତମକୁ।
ତମ ବାରି ପଟେ ହୁଏନି।
ବାରିପଟେ ହୁଏ ସିନା ଜଙ୍ଗଲରେ କିଏ ପିଜୁଳି ହେ ଥିଲା ଉହୁଁ ହ ଜଙ୍ଗଲ ଜଙ୍ଗଲରେ ପିଜୁଳି କିଏ ଲଗ କୁଇଁ
ମନକୁ ହିଁ ହୁଏ ଗଛ।
ମନକୁ ହବ କେନ୍ତି ମ।
ହଁ ଆମ ବାରି ଆଡ଼େ ତ ମନରେ ମନକୁ ହୁଏ।
ଜଙ୍ଗଲରେ କେମତି ହବ?
ତା ବୋଲି ହଉଥିବ
ହଁ ତମେ ଯାଇକି ଜଙ୍ଗଲରେ ଯଦି ଲଗେଇବ ଭଲ ହବ। ପାଣି ଫାଣି ଦେଇକି ଖରା ଦିନେ। ଜଙ୍ଗଲରେ ନା ଜଙ୍ଗଲି ଗଛ ହବ ଏମିତି କୋଳି ଫୋଳି କୁଷୁମ କୋଳି କି ଜାମୁ କୋଳି କି ଅଲଗା କିଛି ହବ କି ଖ ଖଜୁରି କୋଳି ପିଜୁଳି ଗଛ କୁଆଡେ ଆସିବ ଜଙ୍ଗଲରେ ଜ୍
ହୁଁ
ତମ ପଟେ ତ ଖାଲି ପାହାଡ ଜଙ୍ଗଲ ନଥିବ ନାଇଁ କି?
ନା।
ପ୍ରାୟ ଖଇନି ଫ୍ୟାକ୍ଟରି ଗୁଡାକ ନା
କଣ କହିଲ?
ଖଇନି ଫ୍ୟାକ୍ଟରି ଗୁଡା ତମ ପଟେ ଖାଲି ନା ଏ ଯୁ ଗୁଣ୍ଡି ଫୁଣ୍ଡି ତିଆରି ହଉଛି ଖଇନି ମୁଁ କହିଲି ଖଇନି ଫ୍ୟା ତମ ପଟେ ନା
ହଁ।
ଗୁଣ୍ଡି ଫୁଣ୍ଡି ଛି ତିଆରି ହଉଛି।
ସେଇଟା କୋଉଠି ହୁଏ ମୁଁ ଜା ନି କିନ୍ତୁ ଶୁଣିଛି କୋଉଠି ହୁଏ ଜାଣିନି।
ଆଚ୍ଛା ମାଣିଆବନ୍ଧ ତମ ପାଖା ପାଖି
କଣ କହିଲ?
ମାଣିଆ ବନ୍ଧ। ତମ ପାଖା ପାଖି
ହଁ
ଆଉ ଶାଢୀ କେବେ କିଣିଛ?
କଣ କହିଲ?
କହିଲି ଶାଢ଼ୀ କେବେ କିଣିଛ ସେଠୁ?
ନା।
ଆଣିନ। ହଁ ପରା ଫେମସ ଶାଢୀ ସେପଟେ ତମେ କିଁ ଆଣିନ ମ ସେ ବାହାଘରକୁ କିିଣିବ ଆଉ ନା କି
ଯାଇ ବାହାଘରକୁ କିଣିବ ଆଉ। ଏବେଠୁ କିଣି କଣ କରିବ?
ପହଲା
କହିଲି ବାହାଘରକୁ ଡାଇରେକ୍ଟ କିଣିବ ଆଉ ଏବେଠୁ କିଣିକି ଆଉ କଣ କରିବ?
ହଁ ଇଆରେ କେମିତି ରଜ ପାଳୁଚନ୍ତି?
ହଁ ସେମିତି ଚାଲିଛି ଆଉ
ଡ୍ୟାନ୍ସ କରିନାହାନ୍ତି?
ଡ୍ୟାନ୍ସ ହଉଛି ନୟାଗଡ଼ରେ। ଆମର ଏଇ ଗାଁ ଗହଳିରେ କିଏ ଡ୍ୟାନ୍ସ କରିବ?
ଗାଁରେ ବି ତ ହଉଛି
ହ ହଉ ରଖିଦିଅ ହେଲା।
ହଁ। ତାହେ ମୋତେ ଏତେ କଷ୍ଟ ହଉଚି।